ହଲୋ। ମୋ କ
ହାଲୋ ହାଲୋ ହୁଁ ଶୁଭୁଚି ଶୁଭୁଚି। ହଁ।
କଣ କରୁଚ?
କିଛି ନାହିଁ ଏଇ ବସିଚି ଆଉ କଣ କରିବା। ମୋବାଇଲ ଟିକେ ଦେଖୁଥିଲି ଆଉ ରିଲସ୍ ଟିକେ ଦେଖ ରଖୁଚି ଆଉ।
ହଁ। ୟୁଟ୍ୟୁବ ନା ଇନଷ୍ଟାଗ୍ରାମରେ?
ନାଇଁ ଇନଷ୍ଟାଗ୍ରାମରେ ଏଇ କଣ ଏଇ ଟାଇମ ଟା ଟିକେ ରେଷ୍ଟ ନେବା କଥା। ଆଛା ମୁଁ କଉ ଗଢଥିଲି ତ ଟିକେ। ଟିକେ ବସିକି ଗଢଥିଲି କଣ ବସିକି ଟିକେ ଦେଖୁଥିଲି ଇନଷ୍ଟାଗ୍ରାମ ଆଉ।
ହୁଁ।
ହୁଁ। ତୁ କଣ କରୁଚୁ?
ନା ମୁଁ ଏମିତି ବସିଥିଲି।
ଉୁଁ ହୁଁ ହୁଁ ଆଉ ତୋର ପଢାପଢି?
ହଁ ଆଜି ଆଜି ତ ମୁଁ ପାଠାଗାର ଯାଏନି। ଆଉ ଆଜି ବର୍ଷା ହେଲା ତ ଯାଇନି ଘରେ ହିଁ ଟିକେ ପଢିଲି ଆଉ।
ହୁଁ ହୁଁ ହୁଁ ହୁଁ। ଆଉ ତୋର ଗଛ ଗୁଡାକ ଭଲ ଅଛନ୍ତି ନା?
ହଁ ଆମ ଗଛ ଗୁଡାକ ଭଲ ଅଛନ୍ତି। ଏବେ ବର୍ଷା ହଉଛି ଯେ ଉ ପାଣି ଟିକେ ଟିକେ ପଡିକି ସବୁ ନୂଆ ପତ୍ର କଁଅଳିଛି ଗଛରେ ଆଉ ହଁ ହଁ।
ପକେଇଥିଲୁ ସେଡନେଟ ଟା ବାହାର କରିଦେଲୁ ନା କଣ?
ନା ନା ସେଟା କାଢିନି ଅଛି। ଇ ଯେ ପକଉନି ଆଉ ଗଛ ତ ଟିକେ ଟିକେ ପାଣି ବି ଦରକାର ନା?
ହୁଁ ସେଇଟା ବି ସତ କଥା ଯେ ଅତ୍ୟଧିକ ପାଣି ହେଇଗଲେ ବି ଅସୁ ସୁବିଧା ଯେ
ହଁ। ହଁ ସେ ସେଟା କାଡି ଦେଇଛି ହଁ ଏବେ ବେଶୀ ବର୍ଷା ହେଇନି ନା ଟିକେ ଟିକେ ବର୍ଷା ହଉଛି ତ।
ହୁଁ ଟିକେ ଖରା ବି ବାଜୁ। ବୋଲେ ଭଲ ରହିବ। ହଁ ଆରେ ତୁ ଗୋଟେ କାମ କରୁନୁ ଖାଲି ଫୁଲ ଫୁଲ ଲଗଉଛୁ ଫଳ ଗଛ ବି କିଛି ଲଗଉନୁ।
। ଫଳ ଗଛରେ ।
ତ ଭଏସ୍ ବ୍ରେକ୍ ହଉଛି।
ଏବେ ବା କଲା।
ହୁଁ ଶୁଭୁଛି ହଁ ହଁ ଶୁଭୁଛି କହ।
ହଁ ଛାତରେ ତ ଫଳ ଗଛ ଲଗେଇ ହଉନି ଆଉ ତଳେ ଲଗେଇଲା ବେଳକୁ ଇ ଆମ ଗାଁ ପାଖରେ ମାଙ୍କଡ ବେଶୀ ଅଛନ୍ତି ସେ ଜଙ୍ଗଲରେ କିଛି ଖାଇବାକୁ ପାଉନାହାନ୍ତି ଆସିକି ସବୁ ଖାଇ ଦଉଛନ୍ତି ମାନେ ଯାହା ବି ଚାଷ କଲେ ଆସିକି ଖାଇ ଦଉଛନ୍ତି। ହଁ ଆମ୍ବ ଆମ ଗଛରେ ଯେତିକି ହେଇଥିଲା ସେଇଟା ଅଧିକା ଆମେ ତ ଯେତିକି ଖାଇନଥିବୁ ଅଧିକ ମାଙ୍କଡ ଖାଇସାରିଲେଣି।
ଗଲା ଆଉ ଅଛି ନା ନାଇଁ ମତେ ଟିକେ ଦବୁ।
ଦେବ ଇଏ ଗୋଟେ ଗୋଟେ ଅଛି ଗଛରେ ବର୍ଷ ସଲେ ଝଡୁଛି ଗୋଟେ ଗୋଟେ।
ହୁଁ ହୁଁ ଆଉ ଯୋଉ ତମ ଘର ଆଗରେ ଥିଲା ସେ ଆମ୍ବ ଗଛର ଆମ୍ବ ସରିଗଲା
ହଁ ସେଇଠି ତ ଆମ୍ବ ସରିଗଲାଣି କେବେଠୁ ଦଶ ପନ୍ଦର ଦିନ ହେଲାଣି। ହଁ ଏଥର ଯୋଉ କାଳ ବଇସାଖି ଖେଲାନି କେ ଆମ୍ୱ ହେଇଥିଲା ସେ କାଳ ବୈଶାଖୀରେ ସବୁ ଆମ୍ ବହୁତ ଝଡି ଗଲେ।
ହୁଁ ଆଉ ଆମ୍ବରୁ ଆମ୍ବରୁ ଯୋଉ ବନେଇଲି ବନେଇଲୁନି କଣ କଣ ଯୋଉ ଆମ୍ବରୁ ବନଉଛନ୍ତି। ଆମ୍ବୁଲ, ଚମ୍ପେଇତ
ତ ଆଉ ଆମ୍ବ ସଡା ହଁ ସବୁ ବନେଇଛି। ତମେ ବନେଇଛ ନା ନାଇଁ।
ନାଇଁ ମୁଁ ବନେଇି ମୁଁ କୋଉଠି ବନେଇବି ମୁଁ ଟିକେ ଇଏ ବନେଇଛି ଖାଲି କଣ କହିଲୁ ଆମର ଅଫିସ ପାଖରେ ଆମ୍ବ ଗଛରେ ଏଇ କାଳବୈାଖୀ ଟାଇମ ରେ ଆମ୍ବ ଗୁଡା ଝଡି ଯାଇଛି ଥିଲା ସେଇଠୁ ଆମ ଗୁଡାକ ନେଇକି ଆସିଥିଲି ଆମ୍ବର ଆଚାର ଟିକେ ଏଇ ଅଳ୍ପ ଟିକେ ମୁଁ ବନେଇଛି ଆଉ ବନେଇ ଯିଏ ଯେ ଏବେ ଯାଏ ଖାଇବା ଆରମ୍ଭ ବି କରିନି। କାଲି ହିଁ ଦେଖୁଥିଲି ସେ ଠିକ ଅଛି। ଗୋଟେ ଜାରଟେ ଆଣିକି ପୁରଇବି ବୋଲି ତାକୁ ସେମିତି ରଖିଛି। ଖରାରେ କେତେ ରଖିବି ଆଉ ବହୁ ବହୁତ ରଖିଛି ନା ନା ନା ନା ମୁଁ ତେଲ ପୁରା ବହୁତ ଦେଇକି ରଖିଛି। ହୁଁ। ରଖିଛି ଯେ ରଖିନି ଆ
ଲୋକ ଖାଲି କୁଅନ୍ତି। ହ୍ୟାଲୋ